ହାଲୋ।
ହଁ ହାଲୋ ହ୍ୟାଲୋ
ହ୍ୟାଲୋ।
ହଁ ସାର୍ ନମସ୍କାର।
ମ୍ୟାଡ଼ାମ ନମସ୍କାର।
ହଁ ନମସ୍କାର ଭଲ
ଭଲ ଅଛି ଭଲ ଅଛି ଆପଣ ଭଲ ଅଛନ୍ତି?
ହଁ ମୁଁ ବି ଭଲ ଅଛି ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ସବୁ ଭଲ ଚାଲିଛି ମ୍ୟାଡମ ଆଉ।
ହୁଁ ହୁଁ ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ହୁଁ ହୁଁ।
ଆ କାମରୁ ଆସିଲେଣି ନାଇଁ କଣ
ହଁ ଆଜି ଟିକେ ଜଲ୍ଦି ପଳେଇ ଆସିଲି। ବର୍ଷା ହେଲା ତ ହଁ ଖାଇବା। ଖାଇକି ବସିଥିଲି ଏମିତି ଆଉ
ଓ ହୋ।
ଆପଣ ଯାଇଥିଲେ ଆଜି ଡିଉଟି?
ହଁ ମୁଁ ବି ଯାଇଥିଲି କାମକୁ ଆସିଲି ହେରି ଅବିକା ନବିତା ଆସିଛି ଆଉ ଅଧଘଣ୍ଟା ହେଲାଣି ଆସଛି
ଆଛା ଆଛା।
ଏପଟେ ବି ମେଘୁଆ ପାଗ କରିଛି ସେଇଥିପାଇଁ ଆଉ କିଛି କୁଆଡେ ଗଲୁନୁ ପଳେଇ ଆସିଲୁ ଅଫିସରୁ ଡାଇରେକ୍ଟ୍ ଘରକୁୁ
ହଁ ଏପଟେ ବି ତ ବର୍ଷା ହେଇଗଲା ପ୍ରାୟ ଘଣ୍ଟାଟେ ଖଣ୍ଣ୍ଡେ ଯୋର୍ ସେ।
ଓହୋ କଣ କହିବି ଏଇ ଏପଟେ କାଲି ସେମିତି ବର୍ଷା ହେଇଥିଲା ଆମର ଏପଟେ ଆଉ ଯୋ ମାନେ ଏତେ ଯୋରେ ବର୍ଷା ହେଲା କୁହନ୍ତୁନି। ସେ ଯୋଉ ଡ୍ରେନ ପାଣି ପୁରା ଫୁଲ ହେଇଗଲା ସାହି ମାନେ ଆମ ସାହି ର ପୁଣି ଆଉ ଆମର ସେ ଉପର ସାହି ପାଣି ସବୁ ଆମ ଡ୍ରେନ ରେ କ ପୁଣି ବର୍ଷା ପୁରା ଏତେ ରାଜି ନେଲା ଯେ ପାଣି ପୁଣି ଯାଇଁ ଘର ଭିତରକୁ ଲୋକଙ୍କର ପସିଲା।
ଓ ହ ହ ସେଠି ଆପଣଙ୍କର ଡ୍ରେନେଜ ସିଷ୍ଟମ ଠିକ ନାହିଁ କି?
ଡ୍ରେନେଜ ତ ଡ୍ରେନେଜ ସିଷ୍ଟମ ତ ଠିକ ଅଛି ମାନେ ଅ ପାଣିର ପାଣି ପାଇଁ ଭଲ ଯିବା ପାଇଁ ବହୁତ ଭଲ ବ୍ୟବସ୍ଥା କରାଯାଇଛି। କିନ୍ତୁ କଣ ହଉଛି ଆଜିକାଲି ଯୋଉ ଲୋକ ଗୁଡାକ ଆମ ସାହି ସାହିରେ ଯୋଉ ମଇଳା ଗାଡି ବୁଲେ, ସକାଳେ କଣ କରନ୍ତି ସେମ୍ ମାନେ ମଇଳା ଗାଡିରେ ପକାନ୍ତିନି କଣ କରୁଛନ୍ତି ଡ୍ରେନରେ ପକେଇ ଦଉଛନ୍ତି। ଡ୍ରେନରେ ଯୋଉ ପ୍ଲାଷ୍ଟିକ ଯାକ ଯୋଉ ସେମାନେ ଯୋଉ ବ୍ୟବହାର କରୁଛ ନ୍ତି, ସେ ପ୍ଲାଷ୍ଟିକ ବାଲ୍ଟି କିମ୍ବା ପ୍ଲାଷ୍ଟିକ ଜିନିଷ ସେଇଗୁଡାକ ବି ସେ ଡ୍ରେନରେ ପକେଇ ଦଉଛନ୍ତି। ତାରି ଫଳରେ କଣ ହଉଛି ସେଇ ଡ୍ରେନଟା ପୁରା ପାଣି ଯାଉନି ଆଉ ଜାମ ହେଇଯାଉଛି।
ହଁ ହଁ ଆଚ୍ଛା। ମାନେ ପ୍ଲାଷ୍ଟିକ୍ ତ ବହୁତ କ୍ଷତିକାରକ ଜିନିଷଟା ସେଇ ଜିନିଷ କେବେ ମାନେ ଏଁ ମୂଳରୁ ଏଁ ଯିବନି ହିଁ ସେ ଯେମତି ଆପଣ ସେ ପୋଡେଇ ଦିଅନ୍ତୁ ଯାହା କରନ୍ତୁ ଯାହା କରନ୍ତୁ ସେ ରହିବନି। ଆଉ ଡ୍ରେନରେ ଯଦି ଏମିତି ପକେଇଦବା କହିଲେ ତ ସେ ଡ୍ରେନ୍ ରେ ଲାଖିଗଲେ ପାଣି ଯିବା ଆସିବା ପ୍ରୋବ୍ଲେମ ହବ ଏବେ ଯେମତି ଆପଣ ଯୋଉ ଅସୁବିଧା କହିଲେ। ସେ ପ୍ରକାର ଅସୁବିଧା ହିଁ ହବ। ଆଉ ସେଇ ଜିନିଷ ସବୁ ଟିକେ ଆଖି ଆଗରେ ଦୃଷ୍ଟିରେ ରଖିକି ତାକୁ ବି କରିବା କଥା ଆଉ।
ହଁ। ସେ କଣ କରୁଛନ୍ତି ଲୋକ ଗୁଡାକ ଆମ ସାହିରେ ଅ ମଇଳା ଗାଡ଼ିରେ କେହି ଫୋପାଡୁନାହାଁନ୍ତି ସକାଳେ ସକାଳୁ ସକାଳୁ ଆମର ଏଇପଟେ ମଇଳା ଗାଡି ବୁଲେ। ଗୋଟେ ପଟେ ଶୁଖିଲା ମାନେ ଶୁଖିଲା ଜିନିଷ ପକାହୁଏ ଆଉ ଗୋଟେ ପଟେ ଓଦା ଜିନିଷ ପକା ପକାହୁଏ ହୁଁ। ତ ଆମେ କଣ କରୁନା ଗାଡିରେ ହିଁ ପକେଇ ଦଉ। ଆଉ ଯୋଉ ଲୋକ ଗୁଡାକ ଜଣେ ଜଣେ ଅଛନ୍ତି ଶୋଇ ପଡନ୍ତି ସକାଳୁ, ହୁଇସିଲ ବାଜେ, ଗୀତ ବାଜିକି ଆସେ ସେ ଗାଡିଟା ଫିର ବି ସେମାନେ ଶୋଇପଡିଥାନ୍ତି ଆଉ ପକାନ୍ତିନି। କଣ ସେମାନେ ରାତିରେ କଣ କରନ୍ତି, ଲୋକ କେହି ନ ଦେଖି ଥିଲା ବେଳେ ସେମାନେ ଡ୍ରେନରେ ପକେଇ ଦଉଛନ୍ତି।
ହୁଁ ହୁଁ। ସେଇ ଟିକେ ଅଳସୁଆମି ପାଇଁ ବହୁତ ସିଏ ବି ହଁ। ସିଏ ବି ହଇରାଣରେ ପଡୁଛନ୍ତି ଏବେ ଯୋଉମାନେ ପକ ପକଉ ଥିବେ ଦେଖା ହିଁ ଯାଉନଥିବ ସେ ମାନେ ସେମିତି ତାଙ୍ଗେ ଉପାୟ କରି ରଖିଥିବି କିନ୍ତୁ ଯୋଉମାନେ ତା ପାଖ ପାଖ ପାଖକୁ ପଡ଼ିଶା ତାଙ୍କ ଘରେ ସେଇ ସବୁ ପ୍ରକାର ଅସୁବିଧା ହେଇଯାଉଥିବ। ସେଇ ଜିନିଷକୁ ତାଙ୍କେ ଯଦି ଆଖି ଆଖି ଆଗରେ ରଖି କିଛି କରିଥାନ୍ତେ କେତେ ସ ଏ ମାନେ ସରକାରଙ୍କ ଥ୍ରୁ ରୁ ହଉ ଲୋକଙ୍କ ସଚେତନତା ତ ବହୁତ ହଉଛି ପ୍ଲାଷ୍ଟିକ୍ ନ ୟୁଜ୍ କରିବା ପାଇଁ ବୋଲି। କିନ୍ତୁ ଏବ୍ ଦେଖନ୍ତୁ ମାନେ ଆମେ ଆପଣ ସଖାଳୁ ଉଠିବାଠୁ ଯେ ମାନେ ଟୁଥ ବ୍ରଷ୍ଟ ଯେମିତି ପେଷ୍ଟ ଲଗେଇବେ ସେଇ ଠୁ ଆରମ୍ଭ କରୁଛି ରାତିରେ ଶୋଇବା ପର୍ଯ୍ୟନ୍ତ ସବୁ ମାନେ ଜିନିଷରେ ପ୍ଲାଷ୍ଟିକର ୟୁଜ ପଳେଇ ଆସିଛି। କେତେ ମନା କରିବା ତାକୁ କଲେ ବି ସେ ଜିନିଷ ଧୀରେ ଧୀରେ ରହିବ କିନ୍ତୁ ନିଜେ ଚେଷ୍ଟା କରିବା କଥା ଧୀରେ ଧୀରେ ସେ ଜିନିଷକୁ ଅଳ୍ପ ଅଳ୍ପ ବ୍ୟବହାର କରି କରିବା ପାଇଁ
ହଁ ପ୍ଲାଷ୍ଟିକ ଏତେ ୟୁଜ କରୁଛନ୍ତି ଲୋକ ଗୁଡ଼ାକ ପୁଣି ଦେହ ଖରାପ ସେଇ ପ୍ଲାଷ୍ଟିକ ପାଇଁ ହିଁ ହଉଛି ଅଧିକାଂଶ ଲୋକ
ହଉଛି ହୁଁ। ଯେମତି ଏବେ ଦେଖନ୍ତୁ ଭୋଜି ଗୁଡାକରେ ବି ସେଇ ପ୍ଲାଷ୍ଟିକ ପ୍ଲେଟ ଗୁଡାକ ୟୁଜ କରୁଛନ୍ତି। ଆଉ ସେଇ ଚା ଆମର ଯୋଉ ଚା କପର ସି ଚଙ୍ଗ୍ ଜଲଦି ହେଇଗଲା ସିଏ ବି ପ୍ଲାଷ୍ଟିକ ହେଇଗଲା ପ୍ରାୟ ଜିନିଷ ସେଇଟା ଦେହ ପାଇଁ ବି ବହୁତ ଆ କଣ କ୍ଷତିକାରକ ହେଇଯାଉଛି ଯେମତି କ୍ୟାନସର ଆଡକୁ କୁହନ୍ତି। ଗତି କରିବାକୁ ଯାଉଛି ହଁ।
ସେଇ ମେଡିକାଲ ଗୁଡାକରେ ବି ସେଇ ପ୍ଲାଷ୍ଟିକ ୟୁଜ କରୁଛନ୍ତି ସେ ଯୋଉ ଛୁଞ୍ଚି
ପ୍ରତ୍ୟେକ ଜିନିଷରେ ପ୍ଲାଷ୍ଟିକ ଆପଣ ଯେ କୌଣସି ଜିନିଷ ଆଣିବେ ଆପଣ ପରିବା ଆଣିବାକୁ ଯାଆନ୍ତୁ ସେ ପଲିଥିନରେ ଦେବେ କୌଣସି ଗୋଟେ ଦୋକାନରେ ଆପଣ ଗ୍ରୋସରୀ ଦୋକାନ ଯାଆନ୍ତୁ ସେଠୁ ଯିବେ ସେ ବିସ୍କେଟ୍ ହେଲେ ବି ପଲିଥିନ୍ ହଉ କିମ୍ବା ଯା କୌଣସି ଜିନିଷ ସବୁ ପ୍ଲାଷ୍ଟିକରେ ହିଁ- ଏଇଠି ଅଛି କଣ କରିବି।
ସେଇ ପ୍ଲାଷ୍ଟିକ କ୍ଷେତରୁ ଏତେ ଦେହ ଖରାପ ହଉଛି ଲୋକ ବୁଝୁନାହାନ୍ତି। ଆମ ସାହିଁରେ ବି ସେଇ ଜରି ଗୁଡାକ ଆଣିକି ପକେଇ ଦିଅନ୍ତି ପାଣି ରେ ସେ ଜରି ଗୁଡା କଣ ହୁଏ ପ୍ଲାଷ୍ଟିକ ଟା ମାଟିରେ ମିଶେନି। ତ ମାଟି ବି ଦୂଷିତ ହେଇଯାଉଛି। ପୁଣି ପରିବେଶ ବି ଦୂଷିତ ହଉଛଚି। ସେଗୁଡା ଆଉ ଜାଉନାହାନ୍ତି ଲୋକମାନେ ଆଉ ଲୋକମାନେ କଣ କରନ୍ତି ସେ ଯୋଉ ଛୋଟ ଛୋଟ ପ୍ଲାଷ୍ଟିକ ବଟ ହଟଲ ଗୁଡାକ ସେଗୁଡାକ ବି ସେମାନେ ପକେଇ ଦିଅନ୍ତି ବାହାରେ ପାଣି ପିଇ ସାରିକି
ହୁଁ ହୁଁ ହୁଁ।
ୟ ହଉନି ପୁଣି ସେଗୁଡାର ବି ଦେହ ଖରାପ ହଉଛି ସେଗୁଡାକ ବି ମାଟିରେ ମି ଶୁନି ସେଇଥିରୁ ପୁଣି ଦେହ ଖରାପ ହଉଛି। ଆଉ ସେ ଯୋଉ ଧୂଆଁ ର ଯୋଉ ମାନେ ପ୍ଲା ଟିକ ତା ଯୋଉ ମାଟିରେ ମିଶୁନି ତାତୁରୁ କଣ କରନ୍ତି ସେଇ ଯୋଉ ପ୍ଲାଷ୍ଟିକ ଗୁଡାକୁ ଇଏ ଲୋକମାନେ କଣ କହୁଛନ୍ତି ପୋଡି ଦଉଛନ୍ତି। ପୋଡି ଦେବା ହେତୁରୁ ପୁଣି ବାୟୁ ପ୍ରଦୂଷ ଣ ହଉଛି ପରିବେଶ ପ୍ରଦୂଷଣ ହଉଛି ଲୋକ ବୁଝୁନାହାନ୍ତି।
ହଁ ହଁ ହୁଁ ହୁଁ ହୁଁ ହଁ ହୁଁ।
ଆଉ ଅନେକ ଲୋକ ତ ପାଣିରେ ପକ ମାନେ ପାଣି ମାନେ ପୋଖରୀ ନଦୀ ଏଇ ଯୋଉ ବିଚ ବୁଲି ଯାଆନ୍ତି ନଦୀ କୂଳ ସମୁଦ୍ର କୂଳ ବୁଲି ଯାଆନ୍ତି ସେଠି ବି ସେ ସେମାନେ କଣ କରନ୍ତି ପାଣି ବୋତଲ ପିଇବେ ସିଠି ପକେଇଦେବେ ପାଣେଇରେ।
ହୁଁ ହୁଁ ହୁଁ ହୁଁ।
ପୁଣି ସେ କୁୁରକୁଡେ ଟେଢ଼େ ମେଢ଼େ ସ୍ନାକ୍ସ। ଯୋଉ ଖାଆନ୍ତି ସେଇଗୁଡାକ ବି ପାଣି ରେ ପକେଇ ଦିଅନ୍ତି ଜରି ଗୁଡାକ। ତ ସେ ପଲିଥିନ୍ ଗୁଡାକ ସେଇ ପାଣିରେ ମିଶିଲା ପାଣିରେ ପାଣି ବି ଦୂଷିତ ହେଲା ପାଣି ଦୂଷିତ ହେବା କାରଣରୁ କଣ ହଉଚି
ତାଙ୍କୁ କୌଣସି ପଶୁ ପକ୍ଷୀ ଯଦି ଖାଆନ୍ତି ଯେମିତି ଗାଈ ହଉ ସେଏ ହଉ ସିଏ ଲାଗିଲେ ତାଙ୍କ ଏମିତି ଗୋଟେ ଗୋଟେ ଗାଈର ବି ଜୀବନ ବି ପଳଉଛି ଏମିତି କହୁଛି ଗାଈ ହଉ ବା ଯେକୌଣସି ପଶୁ ପକ୍ଷୀ ପାଣି ପିଇବା ପାଇଁ ଯେତେବେଳେ ଜାଇ ନ୍ତି ମାନେ ପାଖାପାଖି ଯୋଉ ଇଏ ହଉ
ହୁଁ ଗାଈ ଗୁଡା ମରି ଯାଉଛନ୍ତି ପୁଣି ତା ସହିତ ଏଇ ଯୋଉ ଆମର ଜୀବଜନ୍ ତୁ ଯେତିକି ପାଣି ରେ ରୁହନ୍ତି ସେଗୁଡାକ ବି ମରୁଛନ୍ତି।
ହଁ ହୁଁ ହୁଁଁ ହୁଁ ଠିକ କହିଲେ ଆପଣ ତା ପାଇଁ ତ କିଛି ଆମେ ପଦକ୍ଷେପ ନିଜେ ନିଜେ ହିଁ ନବା ଦରକାର ତା ଦ୍ଵାରା ଧୀରେ ଧୀରେ ଆମେ ତ ଏକାଥରେ ଏତେବଡ ଜିନିଷ ଟାକୁ ଆମେ କମେଇ ପାରିବାନି ଧୀରେ ଧୀରେ ନିଜ ଜଣକଠୁ ନିଜ ନିଜେ ତାପରେ ନିଜ ପରିବାର ଫ୍ୟାମିଲି। ଭାଇ ଭଉଣୀ ବାପା ମା ଏମିତି ଧୀରେ ଧୀରେ ଯଦି ସେଇ ଜିନିଷକୁ ଆମେ ରଖିବାକୁ ଚେଷ୍ଟା କରିବା ମେ ବି କିଛି ବର୍ଷ ପରେ କମିପାରେ ଯେମିତି ବାହାର ଦେଶ ଗୁଡାକରେ। ହୋଉଚି ପଲିଥିନ ର ବୋହୁତ ବା ପ୍ଲାଷ୍ଟିକ ର ବୋହୁତ କମ ବ୍ୟବହାର ହୋଉଚି। ସେଇ ଦୃଷ୍ଟିକୁ ଯଦି ଦେଖିବା ଆମେ ତା ପାଇଁ ତ ବୋହୁତ ଗୁଟେ ଆମର ଆ କଣ କ୍ୟାପେନିଂ ଗୁଡାକ ବି କରୁଚନ୍ତି।
ହୁଁ ଯ ଆମର ସଚେତନ କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି, ଆଉ କ କରୁଛନ୍ତି ଲୋକମାନେ ମୁଁ ତ କ କରେ ପାଣି ବୋଟଲ ଯୋଉ ପା ପ୍ଲାଷ୍ଟିକ ର ଏଇ ୟଉଜ ଏବେ କର ମାନେ ବ୍ୟବହାର କରୁନି କାଚ ବୋତଲ୍ ହିଁ ଏ ବ୍ୟବହାର କରୁଚି ଆଗରୁ କଣ କରୁଥିଲି ଯଦି ପାଣି ବୋତଲ କାଚର ନଥିବ ଯଦି ମନେକ ମୁଁ ପ୍ଲାଷ୍ଟିକ ବୋତଲ କଟ ଯାଉଥିବି ପାଣି ନେଇ ନଥାଏ ତ ପ୍ଲାଷ୍ଟିକ ବୋତଲ କିଣିବାକୁ ପଡ଼େ। କିଣିଲି ମୁଁ ଆଉ ସେଇଟା କଣ କରିଦିଏ ସେ ଯୋଉ ଠିପିଟାକୁ ବଙ୍କା କରିଦେଇକି ଛୋଟ କରିକି ଠିପିଟାକୁ ମୋଡ଼ି ଦିଏ, ଆଉ ସେ ବୋଟଲ ଭିତରେ ହିଁ ପଉ ପୂରେଇ ଦିଏ ତ ତା ହେତୁରୁ କଣ ହୁଏ ସେ ବୋଟଲ ରୁ ଆଉ ସେ ଠିପି ଟା ବାହାରାରେନି। ଭିତରେ ରହିଲା ଭିତରେ ରହିବା ହେତରୁ ଆଉ ସେହି ବୋତଲ ଟାକୁ ଆଉ କେହି ୟୁରେରଲ୍ ମାନେ ବ୍ୟବହାର କରିପାରେଏନି। ହୁଁ ମୁଁ ସେମିତି କରିଦିଏ ସେମିତି କରିକି ଡଷ୍ଟବିନ ରେ ପକେଇଦିଏ।
ହଁ ହଁ କହିଲେ।
ଆଉ ଏଇ ଯୋଉ ଜରି ପଲିଥିନ୍ ବ୍ୟବହାର ନ କରିକି ଆମ ଯଦି ଆ କପଡ଼ା ବ୍ୟାଗ ନହେଲେ ପେପର ବ୍ୟାଗ ଆଜି କାଲି ସେ ସେଗୁଡାକ ବ୍ୟବହାର କଲେ ହୁଏତ ରୋକ ଯାଇ ପାରିବ ପ୍ଲାଷ୍ଟିକ ର ବ୍ୟବହାର।
ହଁ ହଁ ନିହାତି ଜରୁରି ସେଇଭଳି ଆ ଯେକୌଣସି ବାହାରକୁ ଯିବା ଯେମିତି ତା ସହି ଆମେ ତୋ ତୋ ଖାଇବା ବି ନେଇ ଯାଉଚେ ହୋଟେଲ କୁ ଯଦି ପାରିବା ପ୍ରଥମେ ତ ଆମ ଟିକେ ମାନେ ଅଲଗା ଫିଲ୍ ହବ। ଆ ଯେମତି ଆମେ ହୋଟେଲ ଆମେ ସକାଳୁ ଜଳଖିଆ ଆଣି ଯାଉ କିମ୍ବା ଲଞ୍ଚ ରେ ଯାହାବି ଯାଉ ନିଜର ଟି ପିନ୍ ବକ୍ସ୍ ଆମେ ନେଇକି ଯାଉ, ଆ ଯେମିତି କିମ୍ବା ଆମେ ଅଫିସ ବି ଯାଉ ସେଇ ଟାଇମରେ ଯଦି ଆମେ ନିଜ ଟିଫନ୍ ବକ୍ସ୍ ନେଇଯାଉ କିଛି ମାତ୍ରାରେ ସେ ଧୀରେ ଧୀରେ ମାନେ ପ୍ଲାଷ୍ଟିକ ର ବ୍ୟବହାର ଟା କମିବ
ହଁ। ଆମେ ନିଜଠୁ ମାନେ ନିଜଠୁ ଫାଷ୍ଟ ତେ ସେଗୁଡାକ ସଚେତନ ନେ ନେଇକି ଆନ୍ ଆମେ ନିଜେ ଫାଷ୍ଟ ସଚେତନ ହେଲେ ଆମମାନଙ୍କ ଚାରିପଟେ ଯୋଉମାନେ ଥିବେ ଆମକୁ ଦେଖିକି ସେମାନେ ବି ସଚେତନ୍ ହେଲେ ମତେ ସମସ୍ତେ କୁହନ୍ତିିବ ଅଫିସ ରେ ଆଉ କଣ କା କାଚ ବୋଟଲ ତମେ ନେଇକି ଆସୁଛ ଭାଙ୍ଗିବ ଡରୁନ ମୁଁ କୁହେ କାଚ ବଟଲ ବୋଟଲ ନଲେ ତ ମୁଁ ଷ୍ଟିଲ୍ ବୋଟଲ ହଁ ୟୁଜ୍ କରେ ଆଉ ପ୍ଲାଷ୍ଟିକ ବଟଲ ପିଏନି ପାଣି ବୋଲି ସେମାନଙ୍କୁ କହିଦିଏ।
ହଁ ହଁ ହଁ ନାଇଁ ବୋହୁତ ଭଲ ଜିନିଷଟେ କହିଲେ ଆପଣ ସେଇ ସେମିତି ହିଁ ଆମେ ଆଉ ଜଣଙ୍କୁ କହିକି ତାଙ୍କ ମନରେ ବି ସେଇ ଭାବନା ଟା ଆମେ ଆ ମାନେ ସୃଷ୍ଟି କରିପାରିବା ଆ ତାଙ୍କେ ବି ଯଦି ସେଇ ଉଁ ଭାବନା ରଖିକି ତାଙ୍କେ ଯଦି କରନ୍ତି ତାହେଲେ ଜଣେ ଦି ଜଣ ଏମିତି ଆପଣ ଯୋଉ ରହୁଛନ୍ତି ଧୀରେ ଧୀରେ ସେ ଏନଭରମେଣ୍ଟାଥିଲେ ତାଙ୍କ ତାଙ୍କୁ ଦେଖି ଆଉ ଚାରିଜଣ ଚେଞ୍ଜ ହେଇବେ ଏଇଭଳି ଭାବରେ ଚେଞ୍ଜ ହେଇପାରିବେ ଆମେ ସେଇଭଳି କରିବା କଥା ଆଉ କଣ।
ହଁ ଏଇ ମୋ ସାଙ୍ଗ ଯିଏ ମୋ ସହିତ ଯାଏ ଅଫିସ୍ ସିଏ ବି ମତେ ଦେଖି ଦେଖି ସିଏ ବି ଆଉ ପା ତିନ୍ ବୋତଲ ଆଣୁନି। ହଁଃ ସେ ବି ଦୁଇ ତିନିଟା ଗୋଟେ ଷ୍ଟିଲ୍ ବୋଟଲ ପିଇଛି। ଆଉ ଗୋଟେ କାଚ ବୋଟଲ ପିଉଛି। କାଚ ବୋଟଲରେ ପାଣି ନେଇକି ଆସିଛି। ନହେଲେ ତ ଷ୍ଟିଲ୍ ବୋଟଲରେ ନେଇକି ଆସିଥାଏ।
ଆଚ୍ଛା ହଉ ଦେଖନ୍ତୁ ଆପଣଙ୍କ ମାନେ ସେଠି ହେବା ଦ୍ଵାରା ଆପଣଙ୍କ ନିଜ ସାଙ୍ଗ ଚେଞ୍ଜ ହେଲେ। ତା ଅନୁସାରେ ତାଙ୍କୁ ଦେଖି ଅନ୍ୟମାନେ ବି ଧୀରେ ଧୀରେ ଚେଞ୍ଜ ହେବେ ବୋଲି ଆଉ ରଖିବା କଥା ଆଉ। ହୁଁ ହୁଁ। ଯାଉ ବହୁତ୍ ଭଲ ଲାଗିଲା ବଢ଼ିଆ କଥା କହିଲେ ଆପଣ ମାନେ ଗୋଟେ ଏଁ ପ୍ଲାଷ୍ଟିକର ଇଏ ଉପରେ। ଚେଷ୍ଟା କରିବା ଆମେ ଆମ ଚାରି ପାଖଙ୍କୁ ହଁ ନିଜେ ସ ସଚେତନ ଆବଶ୍ୟକ ଚାରି ପାଖ ଲୋକଙ୍କୁ ବି ସଚେତନତା କରିବା। ଯ ଦ୍ଵାରା କି ପ୍ଲାଷ୍ଟିକର ବ୍ୟବହାର ବହୁତ୍ କମ୍ କରିବେ।
ହୁଁ। ହଉ ସାର୍ ଠିକ୍ ଅଛି। ଆପଣ ମଧ୍ୟ ଅଫିସରେ ବୁଝେଇବେ ଏ ବିଷୟରେ ଆଉ।
ନିହାତି ନିହାତି ନିହାତି। ହଁ ହଉ ହଉ ନମସ୍କାର ନମସ୍କାର।